ଆଉ କଣ କରୁଥିଲ କି?
ଭାଇ ବସିଚି ଆଉ ଟିକେ ଆସିଚି ପଦାକୁ ଆଉ।
ହଁ ଏ ସେତେବେଳେ କାଇଁ କଲ୍ କରିଥିଲି ଉଠେଇଲନି?
ଏ ଭାଇ ଟିକେ ରହିଯାଇଥିଲି ଟିକେ ବ୍ୟସ୍ତରେ। ଟିକେ ଆସିଥିଲି ମାଙ୍କୁ ମାଙ୍କ ସହିତ ଟିକେ ରିଲେଟିଭ ଙ୍କ ଘରକୁ ଜଣେ।
ତାର ଏଗାର ଥିଲା ତ ସେଇଥିପାଇଁ, ଘରେ ମୋବାଇଲ ଚାର୍ଜ ବସିଥିଲା ଆଉ।
ଆଚ୍ଛା, ଆଚ୍ଛା। ନା ମୁଁ ସେୟୀଆ କହିନୀ ବୋଧେ କଣ ବୋଧେ ବ୍ୟସ୍ତ ବ୍ୟସ୍ତ ବୋଧେ ଥିବ କଣ ବୋଧେ ସେଇ ଲାଗି ଉଠେଇଲନି ଆଉ।
ଆଉ ଭାଇ କାଲି କୁଆଡେ ଯାଇଥିଲ? ପଅର ଦିନ କାଲି ପଅର ଦିନ?
ସେ ପା ଆମେ ଟିକେ ଯାଇଥିନୁ ଗୋଟେ ଟୁର ଭଳିଆ ଗୋଟେ ଆଉ ସାଙ୍ଗ ପିକ ସାଙ୍ଗ ପିଲା କିଛି ମିଶିକି ଯାଇଥିନୁ ପୁରା ପୁରି ବୁଲିକି ଆଇନୁ କେଉଁଝର।
କେଉଁଝର କୋଉଠି?
ପୁରା କେଉଁଝର ବୁଲିକି ଆଇନୁ।
ସୁନାମୁଣି ଯୋଉ ଜାଗା ଟା ଯାଇଥିଲ ନା।?
ହଁ।
ସିଏ ଗୋଟେ ସେଇ ଝରଣା ଟାଇପର ସେ ଜାଗା ଟା ସି ବିଚ ଭଳିଆ।
ହଁ ନା ସି ବିଚ ନୁହେଁ ସେଇ ଭଳିଆ ଆଉ।
ଆଉ ହଦଗଡ଼?
ଆମେ ପା ଆରମ୍ଭ କଲୁ ଆଗେ ହଦଗଡ କତୁରୁ।
ହେଲା ଆଉ ହଦଗଡ ଡ୍ୟାମ ତ ଭାଇ ସିଏ ହୋଉଚି ଅଲଗା ପ୍ରକାର ଆଉ।
ଆ ହଁ ଆମେ ପୁରାପୁରୀ ସକାଳୁ ପଳେଇଥିଲୁ ବୁଝିଲ ନା।?
ହଁ ଭାଇ।
ପୁରା ଯାଇକି ପହଞ୍ଚିବନି ସେଠି କେତେ ସାଢେ ନଅଟା ଦଶଟା ପ୍ରାୟ ବୋଧେ। ସେଠି ପହଞ୍ଚିକି ହଦଗଡରେ ତ ପୁରା ପ ହଦଗଡରେ କରିଦେନୁ ଦିଟା। ହୁଁ।
ପୁରା ରେଡ଼ି ଆଉ।
ହଁ ହଦଗଡରେ ଛୁଆ ବୁଲିଲେ। ବୁଲିକି ଡ୍ୟାମ ଦେଖିଲେ, ଏପଟ ସେପଟ ବୁଲିଲେ, ଫଟୋ ଫୁଟା ଆ ଫଟ ଫଟ ପୁରା ଉଠା ଉଠି ହେଲା।
ପୁରା ଉଡେଇଥିବ ଫଟୋ ଉଠେଇକି, ଆଉ କାଲି ଖାଇବା କଣ କରିଥିଲୁ? ସକାଳୁ।
ହଁ ଖାଇବା ନା କାଲି ସକାଳୁ ଗଲାବେଳେ ସବୁ ଜଳଖିଆ କରିଦେଇକ ପଳେଇଥିନୁ। ଇଟିଲି, ଗୁଗୁନି, ବରା ଯିଏ ଯାହା ଖାଇଲି ଆଉ। ମତେ ମତେ ତ ଇଟିଲି, ଗୁଗୁନି, ଆମର ହେଲା ଆଉ ମୋର କିଛି ଦରକାର ନାହିଁ ଆଉ।
ସିଏ ତ ରେଡି ଜିନିଷ ଆଉ। ସମସ୍ତଙ୍କର ପ୍ରିୟ ସିଏ ଆଉ ଓଡିଶା ବାସୀ ବାସୀଙ୍କର ଆଉ। ବରା, ଘୁଗୁନି, ଇଟିଲି ଆଉ। ହଁ।
ହଁ।
ଆଉ ଖରାବେଳେ ପଖାଳ ଟିକେ କରିଥିଲ ଖାଇଥିଲ ନା? କହୁଥିଲା ତ ଓହୋ।
କାଲି ଆଉ ବୁଝିଲା ନା ସେଠି ଆଉ ପଖାଳ ମିଲାନି ହୋଟେଲରେ କୋଉଠି?
ଦହି ପଖାଳ ଟିକେ ମିଳେ ତ କାଇଁ ମିଳିଲାନି? ଓହୋ ପାଇନଥିବ ଭଲ ଜାଗା ଆଉ। ମତେ ଟିକେ କଣ୍ଟାକ୍ଟ କରିଥାନ୍ତ? ଓହୋ,
ବୁଝିଲନା ସିଏ କହିଲେ ଭାତକୁ ରାନ୍ଧିକି ପଖାଳିବେ ସିଏ ସୁବିଧା ହେବ ନା।
ଇଏ ସଜ ଆଉ ଇଏ ଭିତରେ ଫରକ ନାଇଁ ରହିଥିବା ପଖାଳ।
ଆଉ ସେଥିପାଇଁ ହେଲାନି ତାପରେ ହଦ ଗଡରେ ଗଲୁ ହଦ ଗଡ ରେ ଗାଧୁଆ ପାାଧୁଆ ସବୁ ସେଠିକି ବୁଲାବୁଲି ସାରିକି ଦିଟା ହେଇଗଲା।
ଓହୋ।
ସେଠୁ ଦିଟାରେ ତାପରେ ସେଠି ଗଡଚଣ୍ଡି ମାଙ୍କ ଯୋଉ ମନ୍ଦିର ଅଛି। ହଁ ସେଠି ଗଡଚଣ୍ଡି ମାଙ୍କ ମନ୍ଦିର ବତିକି ଯାଇଥିଲୁ। ସେଠି ପିଲା ବୁଲାବୁଲି କଲେ। ହଦଗଡ଼ ଯଉ ଡ୍ୟମ୍ ଉପର ତଳ ହେଇ ଯଉ ପଥର ଯଉ ହେଇନି।
ହଁ।
ପଥର ଖଞ୍ଜା। ହଁ ପଥର ଖଞ୍ଜା ଉପରେ ଛୁଆ ବସିକି ଫଟୋ ଉଠେଇଲେ ବୁଲିଲେ। ଆଉ ସବୁ ବହୁତ ପ୍ରକାର ଇଏ। ଗଡଚଣ୍ଡି ମାଙ୍କକତିରେ ସେଠି ବି ବୁଲାବୁଲି ଟିକେ ଭଲସେ ହେଲା। ସେଠୁ ଆମେ ତିନିଟାରେ ବାହାରିଲୁ।
ହଁ ଭାଇ।
ତିନିଟାରେ ବାହାରିକି ଚାଲିଲୁ। ଚାଲଲୁ ସେଠି ଟିକେ ଭୋଜନ କରିବା ପାଇଁ।
ହଁ।
ବହୁତ ଭଲ ବହୁତ ହୋଟେଲରେ ବୁଲିନୁ ଦେଖିନୁ କଣ କହିଲ। ସେପଟେ ଟିକେ ଏତେ ପାହାଡ଼ିଆ ଏରିଆ ନା, ବୁଝିଲ ନା ଏଠି ଟିକିେ ସୁବିଧା ମାନେ ଏତେ କୋଉଠି ଇଏ ନାହିଁ ତଥାପି ଭଲ ହୋଟେଲ ଗୋଟେ ଦେଖିକି ଶହେ ଟଙ୍କା ନେଖା ମିଲ୍ କହିଲା, ଆମେ ଯାଇଥିଲୁ ଛଅଜଣ ବୁଝିଲ ନା।
ହଁ କଣ କଣ ଖିଆ ହେଲା ଭାତ ଫାତ ନେଇକି ହେଇଥିବ ଆଉ।
ହଁ। ଆମେ ସାଧା ମିଲ୍ ଖାଇନୁ ତାପରେ କାରଣ କହିଲ ଆମେ ଟିକେ ମା ତାରିଣୀଙ୍କ କତିକ ଯିମୁ ତ। ଆଉ ଆମିଷ ଖାଇ ଯିବୁ ନା। ସେଥିପାଇଁ ଭାତ, ଡାଲି ଆଉ ଯୋଉ ମିକ୍ସଭେଜ ଆଉ ଖଟା। ଆଉ ଭଜା। ଆଉ ଗୋଟେ କଣ ତଡକା ଭଳିଆ ଗୋଟେ କଣ ଦେଇଥିଲା ଆଉ ଚଣା ତର
ଥିଲା ନା
କଣ?
କଲରା ଚିପ୍ସ, ପାମ୍ପଡ, ସାଲାଡ ଇଏ ସବୁ ନଥିଲା ବୋଧେ?
ସେଗୁଡା ସବୁ ଏକ୍ସଟ୍ରା ମାନେ ସେଗୁଡା ତମେ ଆଣିବ ତା ଅନୁସାରେ ତୁମର ସବୁ ପ୍ଲେଟ୍ ପଡ଼ିବ ବୁଝିଲ କି?
ଓହୋ ଏବେ ଓହୋ ବୁଝିଲି ଏବେ ତେଲ ରେଟ୍ ବଢି ଯାଇଛି। ଗ୍ୟାସ ରେଟ ବଢି ଯାଇଛି। ଓ ସେଇଥିପାଇଁ କମେଇ ଦେଇଛନ୍ତି ବଢେଇ ଦେଇଛନ୍ତି ପଇସା ଆଉ ମିଲିଟା ଆଉ।
ଆଇଟମ କମେଇଛନ୍ତି ପଇସା ବଢେଇଛନ୍ତି।
ହଁ କିନ୍ତୁ ଭାତ ଭାତ ଯେତେ ଥର ମାଗିବ ସେ ଶହେ ଟଙ୍କା ରେ ନା।
ହଁ ହଁ ମାନେ ଶହେ ଟଙ୍କା ଥାଳି ତମେ ତା ଦେହରେ ଖାଇବ ଦି ତିନି ଥର ସେ ଦେବେ ନା ଜଣେ ଖାଇବ।
ହଁ ଭାଇ। ଆଉ କଣ କଣ ବୁଲା ହେଲା ଜାଗା ଏତିକ ଘଦଗଡ ପରେ ଆଉ ସୁନାମୁଣି ପୁନାମୁଣି ଦେଇକି ବୁଲିଲ।
ହଁ ତାପରେ ଗଲୁ ଆମେ ମା ଘଟଗାଁ ଗଲି।
ହଁ।
ସେଠି ଯାଇ ପହଞ୍ଚିଲୁ ସାଢେ ଚାରିଟା ଖଣ୍ଡ ବେଳେ। ସାଢ଼େ ଚାରିଟା ବେଳେ ପହଞ୍ଚିନୁ ପହଞ୍ଚିକି ମାଆଙ୍କର ପସରା ଗୋଟେ ନେନୁ। ନେଇକି-ଇ-ଇ-ଇ ଗଲୁ ମାଙ୍କୁ ଦର୍ଶନ କଲୁ। ବୁଲାବୁଲି କରନୁ ସେଠି ଟିକେ ପୁରା ଶାନ୍ତ ପରିବେଶ ପୁରା ମାନେ-ଏ-ଏ-ଏ ମାନେ କଣ ମାନେ ମାନେ
ପ୍ରାଏ ମାନେ ଯେମିତି ଲାଗିବ ହଉଛି ଗୋଟେ ପଦା ଜାଗାରେ ଯେମିତି ଇଏ ଆଉ।
ହଁ ମାନେ ସେଠି ଯୋଉ କଣ କହିଲ ବାଘର ଚିତ୍ର ସବୁ ଅ-ଅ-ଅ ମାନେ ଅଛି ତମେ କହିବ ସତ ବାଘ ଅଛନ୍ତି କି ଆଉ ଏମିତି ପୁରା ଦେଖାଯାଉଛି। ପୁରା ପଟଚିତ୍ର ବଢିଆ ହେଇଛି। ଆଉ-ଉ-ଉ ଉ ଭଲ ବି ହେଇଛି ଗାର୍ଡେନ୍ ଭଲ ହେଇଛି ଫୁଲ ଫୁଲ ଗଛ ଏବେ ସବୁ ଭଲସେ ଲଗା ହେଇଛି। ମଝିରେ ମୁଁ କରୋନା ପରେ ପରେ ଟିକେ ଯାଇଥିଲି ବୁଝିଲ ନା?
ହଁ।
ସେତେ ଟିକେ ଏତେ ଭଲ ନଥିଲା ଏବେ କିନ୍ତୁ ପୁରା ବଢିଆ ବନେଇଛନ୍ତି ପୁରା
ମା ଘଟଗାଁ ଘଟଗାଁ ତାରିଣୀ ପାଖରେ? ଭାଇ ସେ-ଏ-ଏ ଇଏ ଖାଇଲ ତ ନଡ଼ିଆ ଲଡୁ?
ବା ସେଇ ତ ଫେମସ ଆଉ ନଡ଼ିଆ ରାଣୀଙ୍କ ପାଖରେ ନଡିଆ ଲଡୁ ଯଦି ନ ଖାଇବୁ ତୁ ନଡ଼ିଆ ରାଣୀ ପାଖେ ଯାଇକି ଲାଭ ନାହିଁ।
ଲାଭ କିଛି ନାହିଁ ଭାଇ ସିଏ ଅମୃତ ତାଙ୍କ ସେଠି ଅମୃତ ଭାଇ ଲାଗିବ।
ନଡିଆ ଲଡୁ ମାନେ ମୁଁ ରେ ଭାଇ ବିଶ୍ଵାସ କରିବନି ମୁଣ୍ଡ ଖରାପ ମାନେ ଯୋଉଠି ତୁ ନଡିଆ ଲଡୁ ମାନେ ଖା ସିଏ ଗୋଟେ ଟେଷ୍ଟ ଲାଗିବ ନ ଘଟଗାଁରେ ନଡିଆ ଲଡୁ ଖାଇବ ସେ ଅଲଗା ପ୍ରକାର ଭାଇ।
ପୁରା ମନ ପବିତ୍ର ହେଇଯିବ ସେ ଜାଗାକୁ ଗଲେ, ମନ ଶାନ୍ତି, ମନ ଦୁଃଖ, ସୁଖ ସବୁ ତୁମର ଆସିଯିବ ଦୁଃଖ ପଳେଇବ ସୁଖ ଖ ଆସିଯିବ ମାଙ୍କ ପାଖରେ ଯିଏ ହଉଛି-ଇ-ଇ-ଇ ରଖିଥିବ ମାନସିକ। ଆଉ ଯଦି ପୁରଣ ହେଇଗଲା ମା ତା ଉପରେ ତ ପ୍ରସନ୍ନ।
ହଁ।
ଆଉ ନଡିଆ ଫଡିଆ ନେଇକି ଯାଇଥିଲ?
ନା ନଡ଼ିଆ ସେଇଠୁ କିଣିଲୁ।
ଓହୋ।
ସେଠି ଟିକେ ନଡିଆ କିନ୍ତୁ ରେଟ୍ ।
ଭାରି ରେଟ ନା?
ହୁଁ ପଚାଶ ଷାଠିଏ ଏମିତି।
ଆଉ ଏଇଆ ସବୁ କଥା ଆଉ। ଆଉ ଘରକୁ ଭୋଗ ଫୋଗ ନେଇକି ଆସିଥିଲା ନା? ମନ୍ଦିରରୁ ବାଣ୍ଟିଥିବ ପୁରା।
ହଁ ନଡିଆ ଲଡୁ ନେଇ ଆଣିଥିଲୁ। ଆଉ-ଉ-ଉ-ଉ ଆଉ ଅଲଗା ସବୁ ଭୋଗ ଫୋଗ ମିଶେଇ କି ଆଣ୍ ଥିଲୁ ଆଉ-ଉ-ଉ-ଉ ଏମିତି ସବୁ ଆଣିଥିଲୁ।
ଆରେ ଯୁଆଡେ ଗଲେ ତ ଲୋକ ଅନେଇଥିବେ ଆଉ ମାଆଙ୍କ କ ପାଖ କୁ ଯାଇଛନ୍ତି ଆଣିଥିବ ହଉଛି ଲଡୁ ନଡିଆ ଲଡୁ। ସିଏ ତ ଲୋକ ଚାରିପଟେ ଅନେଇଥିବେ କିଏ ଆସିଲେ ଆ ଭୋଗ ଦବ ଆଉ।
ହଁ।
ଆମ ପୁରୁଣା କଥା ଏହିକି ଆମ ମଣିଷ ଜାତିର ଜୁଆଡେ ଗୋଟେ ଗଲେ ପବିତ୍ର ଜାଗାକୁ କିଛି ନା କିଛି ଆଣିଥିଲେ ଲୋକଙ୍କୁ ବଣ୍ଟା ହବ।
ହଁ ବୁଝିପାର ନା ମାନେ ଭୋଗ ବାଣ୍ଟିଣ ଖାଇବ ବା ଟିକି ଖାଇନ ମନ ପ୍ରସନ। ହଁ ପ୍ରସାଦ ବାଣ୍ଟିଣ ଖାଇବ।
ସି ସେ ଆଉ କୋଉଥିରେ ଅଛି।
ହୁଁ ପ୍ରସାଣ ବାଣ୍ଟିଣ ନ ଖାଇବ ଅଳ୍ପ ବହୁତ ନ କରିବ। ହୁଁ ଅଳ୍ପ ହଉ କି ବହୁତ ହଉ ପ୍ରସାଦ ପାଇଲେ ମନ ଖୁସି ବାସ୍।
ଅଇଁଠା ନାଇଁ ପ୍ରସାଦରେ ସେଇ ଅଇଁଠା କରିଥିବ ବି ଲୋ କଟେ ସେଇଟାକୁ ବି ଲୋକ ଖାଇଦେବେ କାରଣ ଅଇଁଠା ହି ଗୋଟେ ଜିନିଷ ପ୍ରଶ୍ନ ଉଠିବନି।
ପ୍ର ପ୍ରସାଦ ବା ଦେଖିନା। ଯେତେବେଳେ ଭୋଗ ଫୋଗ ଖାଆନ୍ତି କୁହନ୍ତି ମୁଣ୍ଡରେ ମାରିଦିଅ ମୁଣ୍ଡରେ ମାରିଦିଅ।
ହଁ।
ହଁ।
ଆଉ ଯାହା ଖାଇଲେ ଅଇଁଠା ଲାଗିବ। କିନ୍ତୁ ସେଟା ଭୋଗ ଖାଇଲେ ଅଇଁଠା ନାଇଁ।
ହଁ।
ଅଇଁଠାର କଥା ତ ଆସିବନି ମୁଣ୍ଡରେ ଆଉ। ଲୋକ ଛଡେଇକି ବି ଖାଇଦିଅନ୍ତି ଭୋଗ।
ହଁ ମାଗିକି ଖାଆନ୍ତି ବା ଦବନି। ମାଗେ ଆମର ଏଠି ଯୋଉ ସାବିତ୍ରୀ ଯୋଉ ହେଲାନି
ହଁ ଭାଇ।
ହଁ ସାବିତ୍ରୀରେ ସବୁ ବହୁତ ବହୁତ ପ୍ରକାର ସବୁ ଫଳ ସବୁ ଭୋଗ ହୁଏନି କି?
ହଁ।
ହଁ ଏଠି ସବୁ ଲୋକ ବା ସବୁ ବସିିକି ଥିବେ ଆମେ ସବୁ ଦାଣ୍ଡରେ ଆମେ ସବୁ ବସିଥିମୁ। ସବୁ ସାରିଥିରେ ସବୁ ହଁ ସ୍ତ୍ରୀ ଲୋକ ସବୁ ନେଇକି ଆସିବେ ଆମେ କହିବୁ ଦଭୋଗ ମାନେ ତ ମାଗିଲା ମାନେ କେହି ମନା କରିବେ ନା ଆ ଲିଚୁ କୋଳି ସେ କମଳା ଅଙ୍ଗୁୁର ଫଳ ଲିଚୁ କୋଳି ପ୍ରବଳ। ଆଉ ଏମିତି ବେଦନା ଖାଇକି ତ ସିଏ ପୁରା ମନ ଖୁସି ଆଉ। ଏଥର ସାବିତ୍ରୀ ରେ ପ୍ରବଳ ଭୋଗ ଖାଇଛୁ।
ମନ ତ ପ୍ରସନ୍ନ ଉଠିବ ଆଉ।
ହୁଁ।
ଭୋଗ ଟିକେ ମିଳିଗଲେ ଲୋକଙ୍କୁ ଲୋକ ଅତି ଖୁସି ହେଇଯାଆନ୍ତି। କିଏ ଟିକେ ଭୋଗ ଦେଇଦବ। ଜିନାରେ ସବୁ ଲୋକ ଅନେଇକି ବସିଥାନ୍ତି।
ହଁ ତାପରେ ସେଠୁ ଆମର ମାଙ୍କ ତୁ ଦର୍ଶନ ସରିଲା ନା ଦର୍ଶନ ସରିଲା ପରେ ଭାବିଥିନୁ ପଳେଇ ଆସିବିୁ ବୋଲି। ହେଲା ସେଠି ଗୋଟେ ଯୋଉ ଆମ ସେଠି ଜଣେ ରିଲେଟିଭ ଜଣେ ରହୁଛନ୍ତି ଆମ ଗାଁ ଲୋକ।
ହଁ।
ହଁ କେଉଁ ଠାରେ ସେ ରହୁଛନ୍ତି? ତାଙ୍କ ଗତି କୁ ସବୁ ପଳେଇନୁ। ସେଠି ରାତିରେ କଣ ରାତିରେ ସେଠି ଟିକେ ମଜାମସ୍ତି କରିକି ସେ ଟିକେ ଆମ ସହିତ ଟ ବେଶୀ ମିସିଂ ତ। ବୁଝିଲ ନା। ଆଉ ସେଠି ଟିକେ ମଜାମସ୍ତି କରି ମଜାମସ୍ତି କରି ରାତିରେ ହାଠି ବିତେଇଦେନୁ। ରାତି ସେଠି ବିତେଇ ଦେଇକି ରାତିରେଠି ବିିତେଇ ଦେଇକି ଆସିଲା ବେଳକୁ ଫେରିଲା ବେଳକୁ ସାନଘାଗରା ବଢାଘାଗରା ବୁଲିକି ପଳେଇ ଆସିଲୁ।
ଏ ସିଏ ତ ଜାଗା ଟା ଆହୁରି ଇଏ।
ହଁ।
ପୁରା ସୁୁନସାନ୍ ଜାଗା ସିଏ।
ହଁ ଭାବିଥିନୁ ଭୀମକୁଣ୍ଡ ଯିମୁ ବୋଲି ବୁଝିଲ ନା।
ହଁ ଭାଇ।
ଆ ଭୀମକୁଣ୍ଡ ଟିକେ ଛୁଆ ଡରିଲେ କହିଲେ କାଳେ କୂଳେ ପାଣି ଫାଣିି ଇଏ ହବ ଆଉ ମୁଁ କହିନି ହଉ କି ହଁ ଆମ ମୁଁ କହିଲି ନା ଆମେ ଭିତରକୁ ଯିବାନି ଉପର ବୁଲି ଆସିବା। ଛୁଆ ଟିକେ ରାଜି ହଲେନି ଆଉ ଜେ
ଟିକେ ଯାଇଥାନ୍ତ ଗାଧେଇକି ଆସିଥାନ୍ତ ଭଲ ଲାଗିଥାନ୍ତା।
ହଁ ନା ଯାଇଥାନ୍ତୁ ଯେହେତୁ ଜଣେ ମନା କଲା ଗୋଟେ ଗୋଟେ ମନରେ ଗୋଟେ ଅଫସୋସ ନା ବୁଝିବ ନା ହେ ସିଏ ମନା କରୁଛି ତୁ ଯିବୁନା ଏଇଆ ଆଉ। ସେଥିପାଇଁ ଆଉ ଭୀମକୁଣ୍ଡ ଆଉ ଗଲୁ ନାହିଁ।
ପୁରା ମନ ପବିତ୍ର ତ ଠାକୁରଙ୍କ ପାଖକୁ ଯାଇଥିଲ ପୁରା ଶାନ୍ତି ଶୃଙ୍ଖଳାରେ ଥିବ ପୁରା ଯାଇଥିବ।
ହଁ। ଆଁ ସେଠୁ ବୁଲାବୁଲି ସାରିକି ଘରେ ଆସି ପହଞ୍ଚିଲା ବେଳକୁ ହେଇଗଲା ବାରଟା ଖନ୍ଦର।
ଆଉ।
ବାରଟା ହେଇଗଲା ଆସିକି ଇଏ କରିକି ତାପରେ ମୁଁ ତମକୁ କଁ ପାଇଁ କହନି କଲ କରିଥି ଯୋଉ ଇଏ ତମେ ଯୋଉ କହୁନଥିଲା ନା କେଉଁଝରରେ ସେ ଯୋଉ ତମର ସେ ଯୋଉ ଅଛି ଗୋଟେ ଯୋଉ ଚିହ୍ନା ପିଲାଟେ। ବୁଝିଲ ନା ମୁଁ ସେଇଥିପାଇଁ କଲ୍ କରିଥିଲି। ଦିନେ ମୁଁ କହିନି ଯଦି ସେ ଚିହ୍ନା ପିଲାଟା ଥିବ ରାତିରେ ରହିବା ପାଇଁ ଫୋନ କରିଥିନି ବୁଝିଲ ନା। ଆ ଯେ ଯେହେତୁ ସେ ରିଲେଟିଭ ଯୋଉ ଆମ ଯୋଉ ଗାଁ ଲୋକ। ଆଉ ଯେହେତୁ ସିଏ କହିଲେ ହଁ ମୋ କତିକି ପଳେଇଆସ ଆଉ ସେଇଥି ନାଗି ଆଉ ତମକୁ କଲ୍ କଲିନି।
ନା ମୁଁ ଉଠେଇଥାନ୍ତି। ଆଉ କଣ କରିବା ମୁଁ ଟିକେ ବ୍ୟସ୍ତରେ ଥିଲି ଆଉ ପଳେଇଥିଲି ମୁଁ ଟିକେ ଜାଗାକୁ ଆଉ ଗୋଟେ।
ହଁ ହଁ।
ଆଉ ସବୁ ଭଲ ଆସିକି ପହଞ୍ଚିଲ ଭଲରେ ଭଲରେ।
ହଁ ଭଲ ଭଲ ଆସି ପହଞ୍ଚି ଗନି ନୁ ଭୋଗ ଫୋଗ ବଣ୍ଟା ବୁଣ୍ଟି ହେଇଗଲା ମାମୁଁ ଘରକୁ ଟିକେ ଦେନି। ମାଉସୀ ଘରକୁ ଟିକେ ଦେନି ଗାଁ ରେ ନେଲେ ଏଇଆ ଆଉ। ଯାହା ଗଟେ ନୂଆ ଗୁନା ଗୋଟେ ମାନେ ବୁଲିବା ଗୋଟେ ଜାଗା ଟିକେ ବୁଲି ଆଇଲୁ ମନ ଗୋଟେ ଖୁସି। ବୁଝିଲନା ଆ ସାଙ୍ଗସାଥି ସାଙ୍ଗସାଥି ମାନଙ୍କ ଗଲା ସହିତ ଗଲା ମାନେ ଆଉ କିଛି ମାନେ ଜଣା ପଡିବନି ହେସ। ଯୁଆଡେ ପାର ଚାଲ ଚାଲ ବୁଲିକି ଆସିବାେ ତାପରେ ଯାଇଁ ଯାହା ହବ।
ଭଲ ଆଉ ଭଲ ଜାଗାରେ ବୁଲି ଦେଇ କି ଅଇଲ ଆଉ ଆମେ ଭାବୁଥିଲୁ ଗୋଟେ ତାରିଣୀ ଟୁର କରିଥାନ୍ତି। ଆଉ ତ ଆମେ ପାରୁନି ଆଉ ମାଆ ତ ଡାକୁ ନାହାନ୍ତି ଆଉ।
ହଁ ମା ଡାକିବେ ଡାକିବେ ସମୟ ହେଲେ ସବୁ ଛୁଆ ଙ୍କୁ ଡାକିବେ।